ହଁ ହ୍ୟାଲୋ ଭାଇ।
ଭାଇ ଭାଇ।
ହଁ ଭାଇ କଣ କହୁଥିଲେ?
ଏଇ ଏମିତି ବସିଥିଲି ଆଉ କଣ ସବୁ ଭଲ ଖବର?
ହଁ ଫୁଲ ସବୁ ଆଜି ଟିକେ ଏଠି ବର୍ଷା ହେଇଥାନ୍ତା ଯେ ମେଘ ଆସିଲା। କଣି ଆଉଥରେ କିଛି ହେଲା ନାଇଁ ବର୍ଷା ନାଇଁ କିଛି ନାଇଁ।
ଆଚ୍ଛା ଆଚ୍ଛା ନାଇଁ ଏପଟେ ବି ସେମିତି ମେଘ ପାଗ ଟିକେ କରୁଚି। ବର୍ଷା କାଲି ହେଇଥିଲା ବହୁତ ଜୋର ଏଇ ଟାଇମରେ ହିଁ ଆଜି ଆଉ ନାହିଁ। ବର୍ଷା ନାହିଁ ବର୍ଷା ଟା ହେଲେ ଟିକେ ଭଲ ହେଇଥାନ୍ତା ଆଚ୍ଛା ଆଚ୍ଛା।
ଏଠି କାଇଁ ହଁ ଭଲ ସବୁ ଅଛନ୍ତି ଭଲ ଅଛନ୍ତି ଘରେ ବି ଭଲ ଅଛନ୍ତି। ଆଉ ଆପଣଙ୍କ ଘରେ ସବୁ ଠିକ୍ ଠାକ୍?
ହଁ ହଁ ସବୁଠୁ ଠିକ୍ ଠାକ୍ ଚାଲିଚି ଆଉ ଆଉ ଖାଇବା ପିଇବା? ମଧ୍ୟାହ୍ନ ଭୋଜନ?
ହଁ ଜଷ୍ଟ ଏବେ ଖାଇକି ହିଁ ଆସିଲି ଉପରକୁ।
ଆଚ୍ଛା ହୁଁ ହୁଁ। ହଁ ମୋର ବି ସରିଲା ଏଇ ବସିଥିଲି ତ କଲ୍ କଲି ଆପଣଙ୍କୁ ଟିକେ ଆଉ କେମତି କଣ? ହା ଚାଲିଚି ସବୁ।
ବଷା ହଉଚି ଭଲ ଆଉ ପାଗ ଟିକେ ଥଣ୍ଡା ଥିବ ଆଉ।
ହଁ ହଁ ସେମିତି ଏପଟ ତ ପ୍ରାୟ ପାଗ ଥଣ୍ଡା ହିଁ ରୁହେ ହଁ ହଁ
ହ ହଁ ଆଛା ୟା ଟିକେ ଆଜି ମାନେ ଦି ଦିନ ଟାଣ ଖରା ହଉଥିଲା। ଆଜି ଟିକେ ଏ ପାଣି ବର୍ଷା ହବାର ସମ୍ଭାବନା ଆଉ କାହିଁ ହେଲା ନାଇଁ କିଛି ନାଇଁ ଖାଲି ଘଡଘଡି ଟିକେ ମାରିକି ରହିଗଲା ସେ ଆଉ ବର୍ଷା ଫର୍ଷା କିଛି ନାଇଁ।
ହଁ ହଁ ଏଇ ସବୁ ତ ମୌସୁମୀ ବାୟୁ ପ୍ରଭାବରେ ଆସିଛି ଧୀରେ ଧୀରେ ହବ ଆଉ। ଜଷ୍ଟ ଟିକେ ଟିକେ ହେଲା ପରେ ଆଉ ଗୋଟେ ସପ୍ତାହ ଭିତରେ ପୁରା ହଁ ମାନେ ଆଉ ଗୋଟେ ସପ୍ତାହ ଭିତରେ ଷ୍ଟାର୍ଟ ହେଇଯିବ ବର୍ଷା ମାନେ ମାସଟା ଆମର ପଳେଇ ଆସିବ ଯେମିତି ଆଉ
ହଁ ନିହାତି ନିହାତି।
ହୁଁ ହୁଁ ହୁଁ। ଆଉ କଣ ସବୁ ଚାଲିଛି କଣ ପଢାପଢି ନା କଣ କେମିତି କଣ?
ହଁ ପଢାପଢି ଚାଲିଛି। ପୁଣି ଆଉ କଣ କାମ ଚାଲିଛି ଏମିତି ସବୁ ଚାଲିଛି ଆଉ
ଆଚ୍ଛା ଆଚ୍ଛା ବଢିଆ ବଢିଆ ହଁ।
ଆଉ ଆପଣଙ୍କର ତ ଆଡେ ବର୍ଷା ବର୍ଷା ହଉଛି ହେଲେ ସବୁ ଚାଷ ବାସ ହ ଯଷ୍ଟ ଆରମ୍ଭ କରି ଦେଇଥିବେ ବୋଧେ ସିଆଡେ।
ହଁ ଏବେ ତ ଯୋଉ କୁହନ୍ତି ପ୍ରଥମେ ଚାଷ କରନ୍ତି ସବୁ ବିଲ ଗୁଡାକ। ସବୁ ପ୍ରଥମ ଚାଷ କରିଥିଲିଣି ବର୍ଷା ଯେତେବେଳେ ହବ। ହେବ ଟିକେ ଅଧିକ ବର୍ଷା ପ୍ରବାହ ହେଲେ। ତାପରେ ତାଙ୍କର ବିଲ ଲଗା ଷ୍ଟାର୍ଟ କରିବେ ଆଉ ଯେମିତି ତାଙ୍କର ଅଛି ପ୍ରଣାଳୀରେ ଏବେ ତ ସବୁ ଲଗେଇ ଦେଇଥିବେ ତାଙ୍କର ବିଲ ଲଗେଇବା ପାଇଁ। ତଳି ପକାନ୍ତି ତଳି ସବୁ ପକେଇ ଦେଇଥିବେ ବର୍ଷା ପାଗ ଷ୍ଟାର୍ଟ ହେଇ ହେଇଗଲେ ସେ ତାଙ୍କର ଟିକେ ପାଣି ବିଲ ଗୁଡାକରେ ଜମି ରହିଲେ ସିଏ ଆଉ ଥରେ ମାନେ ତଳି ବୁଣା ଷ୍ଟାର୍ଟ କରିବେ ଆଉ
ମାନେ ହଳ ଫଳ ସବୁ କରି ଦେଇଛନ୍ତି ଖାଲି ବର୍ଷା ହେଲେ ତଳି ବୁଣିବେ ଆଉ ଆମର ଆଡେ ହେଇନି ଖାଲି ମାନେ ଧୀରେ ଧୀରେ ଷ୍ଟାର୍ଟ ମାନେ ଆରମ୍ଭ ହଉଛିି ଖାଲି ଇଏ କରୁଛନ୍ତି ବର୍ଷାକୁ ହିଁ ଜଗିଛନ୍ତି ଆଉ ଖାଲି ତ ବର୍ଷା ଆଉ
ଏ ବର୍ଷା କହିଲେ ଆମର ଦେଖନ୍ତୁ ଜୁଲାଇ ମାସର ମଧ୍ୟ ଭାଗରେ ହିଁ ଆସିଥାଏ ବର୍ଷା ଟା ମାନେ ବର୍ଷା
ହଁ ହଁ ହଁ ସବୁ ବର୍ଷ ସେଇ ପାଖାପାଖି ହିଁ ଆସେ
ପାଖି ହଁ ମାନେ ରଥଯାତ୍ରା ହବା ପରେ ସେଇ ଜିନିଷ ଟା ମାନେ ଷ୍ଟାର୍ଟ ହେଇଥାଏ ଆଉ ସେଇଆ ହଁ ହଁ ହୁଁ ହୁଁ ହୁଁ ହୁଁ
ସେଠୁ ଆରମ୍ଭ ହେଇକି ତାପରେ
ହୁଁ ହୁଁ
ଭଲ ଆପଣଙ୍କର ଭଲ ବର୍ଷା ଫର୍ଷା ଟିକେ ହଉଛି ହେଲେ
ହଁ କେମିତି ଏପଟେ ମାନେ କଣ ଏପଟେ ବି ଆମର ଦିଟା ଟିକେ ଦିଟା ଘାଟି ଗୋଟେ ଅଛି ଘାଟି ସେ ତଳ ଗୋଟେ ଘାଟି ଉପରେ ଘାଟି ଉପରେ ଗୋଟେ ପାଗ ହେଲା ବେଳେ ଘାଟି ତଳେ ଗୋଟେ ପାଗ ମାନେ ମନେକର ଘାଟି ଉପରେ ଆଜି ବର୍ଷା ପ୍ରବଳ ହେଇଛି ନା ଘାଟି ତଳେ ଜମା ନ ଥିବ ଘାଟି ତଳେ ଥିଲା ବେଳେ ଘାଟି ଉପରେ ଏମିତି ବର୍ଷା ନଥିବ ଏମିତି ବି ହଉଛି ଏମିତି ଧରିକି ଆଉ ହଁଁ ଏମିତି ବି ହଉଛି ଏପଟେ ସେଇ ଆମ ଏରିଆ ଟା ସେମିତି ପୁରା ଠିକ୍ ଅଛି ଆଉ ହୁଁ ହଁ
ହଁ ହଁ ହଁ ଆଛା
ଆଜ୍ଞା
ହଁ ମାନେ ଅଲଗା ଅଲଗା ଇଏର ପାଣିପାଗ ଟିକେ ଯେମିତି ହେଲେ ଡିପର୍ କରିବ
ହଁ ହଁ ଆଉ କଣ ଖବର ସବୁ ଖାନା ପିନା କଣ ଆଉ କରିଥିଲେ କିଛି
ଆମର ଆଜି ତ ଖରା ବୋଲି ଇଏ ହେଇଥିଲା ପଖାଳ ଟିକେ ହେଇଥିଲା ଆଉ ପୋଟଳ ତରକାରୀ ଟିକେ
ଆଚ୍ଛା ଆଚ୍ଛା ଆ ବଢିଆ ଥିଲା ଆଉ ହେଇଥିଲା ଆମ ଆମ୍ବ ତ ସରି ଆସିବଣି ନା ଆପଣଙ୍କ ସେପଟେ ନା ଅଛି ପୁଣି
ବ ଏବେ ଟିକେ ଚାଲିଛି ମାନେ ଏବେ ଖରା ଏତେ ଆମର ଇଆଡେ ଏତେ ବର୍ଷା ଫର୍ଷା ମାନେ ହେଇନି ଟିକେ ଟିକେ ଜଷ୍ଟ ଖାଲି ପାଞ୍ଚ ଦଶ ମିନିଟ୍ ପାଞ୍ଚ ଦଶ ମିନିଟ୍ ଏମିତି ଖାଲି ପକାଏ ପାଞ୍ଚ ମିନିଟ୍ ଦି ମିନିଟ୍ ସେଠିକି ଚାଲିଛି ଆମ୍ବ ବି ଚାଲିଛି
ଏତେ ନା ନାଇଁ ଏପଟେ ଆମର କଣ ହେଇଥିଲା ନା ଏଥର ଯୋଉ ହୁଁ ହୁଁ ହୁଁ ଯେତେବେଳେ ଆମର ମାନେ ଆମ୍ବ ଧରିଥିଲା ଗଛରେ ଯେତେବେଳେ କୋଷି ଥିବା ଟାଇମ୍ ରେ ଇଏ ମଝିରେ ଦିଟା ଖଣ୍ଡେ ମାନେ ଇଏ ସାଇକ୍ଲୋନ ପଳେଇ ଆସିିଲା ହ୍ୟାଲୋ
ହଁ ହଁ ଆଚ୍ଛା ଆଚ୍ଛା ହଁ ହଁ
ହଁ ହଁ ସାଇକ୍ଲନ ଆସିବା ଫଳରେ କଣ ହେଲା ନା ଯେତିି ସବୁ କଷିରୁ ହିଁ ଏଗୁଡାକ ସବୁ ଆମ୍ବ ଗୁଡାକ ପ୍ରାୟ ଝଡି ଯାଇଥିଲା ତ ଏଥର ଏଇ ବର୍ଷ ଆମର ଟିକେ ଆମ୍ବ ଏତେ ଆସ ସିନି ତ ପ୍ରାୟ ପାଖାପାଖି ଆମ୍ବ ସରିଗଲାଣି ଆଉ ଟିକେ ଟିକେ ମିଳୁଛି ଏବେ ଆଉ।
ବି ମାନେ କସିିରୁ କାଢିକି ତାକୁ ମାନେ ବିଭିନ୍ନ ପ୍ରକାର ଔଷଧ ପତ୍ର ଦେଇକି ବି ତାକୁ ପଚେଇକି ଲୋକ ବିକନ୍ତି।
ବିକି ଦିଅନ୍ତି ହଁ ସେଇଟା ଆମର ଦେଶ ପଟେ ହୁଏ ଗଞ୍ଜାମ। ସାଇଡ ଏମିତି ବାହାର ଏ ପଟୁ ହୁଏ ଆନ୍ଧ୍ରା ପଟୁ ଆସେ ସେଇ ହଳି ହଁ ହଁ ହଁ ହଁ।
ହଁ ବାହାରୁ ସବୁ ଆସେ ସେମିତି କ ଭଲ ଗଛରେ ପଳେଲେ ତାର ଗୋଟେ ସ୍ଵାଦ ଗୋଟେ ଅଲଗା ପ୍ରକାର ଜଣା ପଡିବ ନା।
ଏ ତାର ତା ବାସ୍ନାରେ ହିଁ ପେଟ ଫୁଲ ହେଇ ଯା
ହଁ ଯୋଉଟା ମାନେ ପୁରା ଗଛରୁ ପଡିଥିବ ତାର ଗୋଟେ ଅଲଗା ପ୍ରକାର ବାସ୍ନାଥିବ। ଆଉ ଏଇଟା ଏବେ ଔଷଧ ପତ୍ର ପକେଇ ଦେଇକି ସେଇଟାକୁ ପଠେଇ ଦଉଛି। ସେଇଟା ଏତେ ଟେଷ୍ଟ ନାଇଁ କି ସେ ବାସ୍ନା ଫାସ୍ନା କିଛି ନାହିଁ।
ସଵାଦ ହଁ ଆପଣ ପାଣି ବି ଆହୁରି ଟିକେ ଟେଷ୍ଟ ଲାଗିବ ନା ଆମ୍ବ ଟେଷ୍ଟ ଲାଗିବନି ଆପଣ ସେମିତି ଲାଗେ ଟେଷ୍ଟ ଟା ହଁ ହ ହ।
ଲୋକ ବି ମାନେ ଜଲଦି ଜଲଦିରେ ଖରା ମାସ ଆସିଲାଣି ତ। ହ ସେ କଞ୍ଚାକ ଆମ୍ବକୁ ବି ଔଷଧ ମାରି ପଚେଇ ଦଉଛନ୍ତି।
ଆଚ୍ଛା ଆଚ୍ଛା।
ଆଉ ଔଷଧ ବି ଆମେ ବି ସେ ମାନେ ଇରେ ଔଷଧ ବି ଖାଉଛୁ ଆଉ କଣ।
କଣ କରିବା ଯେତେବେଳେ ନୂଆ। ଫଳଟେ ମାନେ ବର୍ଷ ମଧ୍ୟରେ ବର୍ଷେ ଯାକ ଅପେକ୍ଷା କଲା ପରେ ଆସେ। ସେ ଯାହା ବିି ହେଇଥିଲେ ତାର ଟିକେ ଟେଷ୍ଟ ନବା ପାଇଁ ବୋଲି।
ହଁ ହଁ ହଁ କାହିଁକି ବର୍ଷାକରେ ଥରେ ତ ଆସେ ନା ତ। ସେଟା ପାଇଁ ଆମେ ବି କିଣି ଦଉ ଆମର ବି ଭୁଲ ଅଛି।
ହୁଁ ହୁଁ ହୁଁ ହୁଁ। କଣ କରିବା।
ରଖିବା କଥା ଆଚୁଆଲି ଗଛ ଏଇ ବୃକ୍ଷ ରୋପଣ ବି। ମାନେ ଭଲ କାଟି ଦଉଛନ୍ତି ଯୋଉ। ଏ ସେଇଟା ଆଚୁଆଲି ଆମ ପ୍ରତି ହିଁ ଖରା ବହୁତ ଜୋରରେ ହେଇଯାଉଛି। ଏ ଦୁଇ ଚାରି ବର୍ଷ ହେଲାଣି ଖରା ବହୁତ ଜୋରେ ହଉଛି।
ହଉଛି ହଉଛି ବଢିପାରୁଛି। ଖରା ହଉଛି ଆଉ ଋତୁ ଗୁଡାକର ତାର ଠିକ ଟାଇମ ମାନେ ସମୟ। ସୀମା ରହୁନାହିଁ ମାନେ ଖରା ମାସ ଟା ଯେବେ ଷ୍ଟାର୍ଟ ହବା କଥା ଜଲଦି ଷ୍ଟାର୍ଟ ହେଇଯାଉଛି।
ଷ୍ଟାର୍ଟ ହେବା ମାନେ ଆରମ୍ଭ ହେବା କଥା ବର୍ଷା। ଜୁଲାଇ ମାନେ ଜୁନ ଜୁଲାଇ ପାଖାପାଖି ମୋଟେ ଆହୁରି ଘୁଞ୍ଚିକି ଆଗକୁ ପଳଉଛି ଟିକେ ରୁତୁରେ ପରିବର୍ତ୍ତନ ଟିକେ। ଟା ହବ ନାଇ ଆଉ।
ହଉନି। ତାପରେ ଅଦିନିଆ ବର୍ଷା ଗୁଡାକ ବି ହେଇଯାଉଛି ମାନେ ଯୋଉ ମାସରେ ବର୍ଷା ନହବା ଦ୍ଵାରା ବର୍ଷା ହେଇଗଲେ ସିଏ ଝଡ ତୋଫାନ ବାତ୍ୟା କ ହେଇକି ସିଏ ବି ବହୁତ ପ୍ରକାର ମାନେ କ୍ଷୟକ୍ଷତି ସୃଷ୍ଟି କରୁଚି ଏମିତି ସବୁ ହଉଚି ମାନେ ସମୟ ସୀମାରେ ଆଉ କୌଣସି ଜିନିଷ ହଉନି ଯେମିତି ଆଗରୁ ନିର୍ଦ୍ଦିଷ୍ଟ ସମୟ ଥିଲା ସେଇଭଳି ଆଉ ସେମିତି କିଛି ହଉନି ଧୀରେ ଧୀରେ ସେଇଗୁଡାକ କମି କମି ଯାଉଛି। ଆମେ ତ ପୁରା ହଉନି ବୋଲି କହିବାନି କିନ୍ତୁ ଧୀରେ ଧୀରେ ସେଗୁଡାକ ମାନେ ପରିବର୍ତ୍ତନ ହେଇ ହେଇ ଯାଉଛି। ଆଉ କଣ?
ହଁ ହଁ ସେଟା ଆଉଥରେ ଯଦି ଆମେ ଯଦି ଉଁ ଏଇ ଯୋଉ ଯୁବା ଶକ୍ତି ଅଛନ୍ତି ଯଦି ଅ ଆମ ଭଳିଆ ୟୁ ବା ଅଛନ୍ତି, ତାକୁ ଟିକେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା। ତ ହେଇପାରେ, ତାହା ଭବିଷ୍ୟତରେ ଠିକ ହେଇପାରେ।
ହଁ, ଯେଏଁତି ଧୀରେ ଧୀରେ ପରିବର୍ତ୍ତନ ଆସିଛି। ସେମିତି ଧୀରେ ଧୀରେ ଆମକୁ ସେ ପୂର୍ବ ସମୟକୁ ଯିବାକୁ ପଡିବ ଧୀରେ
ହଁ ପଡିବ ପଡିବ ନିଶ୍ଚିତ ପଡିବ। ନହେଲେ ବହୁତ ଶୀଘ୍ର ମ ଭବିଷ୍ୟତରେ ଆମେ ବହୁତ ଅସୁବିଧାରେ ପଡିପାରିବି।
ହଁ ହଁ ହ
ଆ ମାନେ ଗଛ ହିଁ ମୂଳ କାରଣ ନା ସେ ହିଁ ଆମକୁ ଖାଇବା ଦଉଚି, ଛାଇ ଦଉଚି, ଅମ୍ଳଜାନ ଦଉଚି। ବୁସ୍ ସାରା ଇଏ ଅଛି ତାର। ବଟ ଆମେ ହିଁ ତାକୁ କାଟିକି ଆମର ସ୍ଵାର୍ଥ ପାଇଁ ସବୁ ଇଏ- କରିଦଉ।
ହଁ, ଠିକ୍ କହିଲେ। ମନୁଷ୍ୟ ଜୀବ ଜଗତରେ ବଞ୍ଚି ରହିବାରେ ମାନେ ତାର ପ୍ରାଧାନ୍ୟତ ବହୁତ ହିଁ କହିଲେ ଚଳେଇବେ। ଆଉ ଆମେ ମାନେ କରିପାରିବା ମେ ଅ ଗଛ ରହିବନି ତ ମନୁଷ୍ୟ ହିଁ ରହିବନି ଆମେ ଅମ୍ଳଜାନ ତ ନେଇ ପାରିବାନି। କେମିତି ଆଉ
ଉଁ, ହଁ, ଏବେ ବି ଦେଖ ଗଛ ଫଛ କାଟିଦେଲେ ବି ଯେହେତୁ ମାନେ ଜଙ୍ଗଲରେ ଯିଏ ବନ୍ୟଜନ୍ତୁ ରହୁଚନ୍ତି। ସେ ସହର ଆଡକୁ ଗାଁ ଆଡକୁ ସେ ମାଡି ଆସୁଛନ୍ତି ସବୁ।
ହୁଁ, ହୁଁ, ଆପଣଙ୍କ ଭଏସ ଟିକେ କମ୍ ଶୁଭୁଚି। ହଁ?
ହଁ, ହ୍ୟାଲୋ।
ହଁ ହଁ ହଁ
ହଁ ମୁଁ କହିଲି ଏବେ ଯୋଉ ଆମେ ଜଙ୍ଗଲ ଫଙ୍ଗଲ କାଟି ଦଉଚୁ ସବୁ ସେମାନେ ବି ବନ୍ୟ ଯନ୍ତୁ ତାଙ୍କର ଅ ଖାଦ୍ୟ ଫାଦ୍ୟ କିଛି ନାହିଁ ସେଠି। ତ ସେମାନେ ବି ସବୁବେଳେ ଗାଁକୁ ସେ ପଳେଇ ଆସୁଛନ୍ତି। ଏ ମାନେ ସେ ଖାଦ୍ୟ ନ ପାଇ ସେମାନେ।
ହଁ, ହଁ।
ସେଇଟାକୁ ଆମକୁ ପଞ୍ଚେଇ ରଖିବାକୁ ପଡିବ ଆଉ।
ଧୀରେ ଧୀରେ ଆମକୁ ବୃକ୍ଷରୋପଣ କରିବାକୁ ପଡ଼ିବ। ତା ଦ୍ଵାରା କି ଆମର କଣ ଧୀରେ ଧୀରେ ଆଉ ଆମେ ସେ ପୂର୍ବ ଅବସ୍ଥାକୁ ଫେରିବାକୁ ଚେଷ୍ଟା କରିବା। ନା କଣ କହୁଚନ୍ତି?
ହଁ ନାଇଁ ପୂର୍ବ ଅବସ୍ଥାକୁ ନ ଫେରିଲେ, ଆମେ ଭବିଷ୍ୟତରେ ଆମର ଯଉ ଅ ପିଢି ଆସିବ ସେ ବହୁତ ହଇରାଣ ହେଇଯିବ।
ସେଇ ହୁଁ, ହୁଁ, ହଁ
ନା ତାଙ୍କ ପାଇଁ ମାନେ ଆମ ପାଇଁ ବି ଆମେ ବି ଏବେ ବହୁତ ହଇରାଣ ମାନେ ଗରମ ଅସହ୍ୟ ଗରମ ହଉଚି। ପୁଣି ଋତୁ ପରିବର୍ତ୍ତନ ବହୁତ ଉଁ ବିଳମ୍ବରେ ହଉଚି। ଆଉ ଋତୁର ମାନେ ପରିବର୍ତ୍ତନ ଟା ବହୁତ ମାନେ ଧୀରେ ଧୀରେ ଧୀରେ ଧୀରେ ହଉ ସେ ଆଉ ବହୁତ ଗରମ ବି ହେଇଯାଉଚି। ମାନେ ପୃଥିବୀ ବାୟୁମଣ୍ଡଳ ଟା ପୁରା ଗରମ ହେଇକି ଲୋକ କଣ ମଣିଷ କଣ ଜୀବଜନ୍ତୁ ବି ପୁରା ଅସହ୍ୟ ହେଇଯାଉଛନ୍ତି।
ପାଇଁ ଆମେ ଟିକେ ଚେଷ୍ଟା କଲେ ଯୁବ ଶକ୍ତି ହବ। ସେ କଥାଟା ସମାଧାନ ହେଇପାରିବ ଆଉ।
ହେଇପାରିଲେ ନା ଆଉ।
ହଉ -ହଉ -ହଉ ଧନ୍ୟବାଦ୍ ଭାଇ ଆ ଆପଣଙ୍କ ସହିତ କଥା ହେଇ ବହୁତ୍ ଖୁସି ଲାଗିଲା -ହଁ। ଧନ୍ୟବାଦ୍ ହଉ ରହୁଚି।
ରହିଲି।